ଲୋ।
ହାଲୋ।
ହଁ।
ହଁ କଣ କରୁଛ?
ଏଇଠି ଶୋଇଚି କଣ କରିବା।
ଆଛା କିଛି ନାହିଁ ମିଳିଥିବ ଆଉ।
ଆଛା।
ହୁଁ ହଁ ଖିଆପିଆ ସାରିଲାଣି।
ହଁ ଖାଇଥିଲି ସକାଳେ ଏ ଯୋଉ ଏଗାରଟାଳେ ଦଶଟା ବେଳେ।
ଆଛା ଆଉ ଖାଇବା କେତେବେଳେ ଲଞ୍ଚ?
ଏଇ ଖାଇବା ଆଉ ଆଉ ଟିକେ ଗଲେ ଦିଟା ବୁଳୁକୁ।
ଆଚ୍ଛା। ହଉ ଆପଣଙ୍କ ଘର କଉଠି?
ଆମ ଘର ହଉଚି କେଉଁଝର ଅନ୍ଦପୂରୁ।
ଆଚ୍ଛା। ହ। ହଁ। ଆଉ ମୁଁ ଯାଜପୁର।
ଆଚ୍ଛା ପାଖାପାଖି।
ହଁ ପନ୍ଦପୁର ମୁଁ ବି ଯା ଜାଣିଛି। ଘରେ କଲ କରିନି ଆଜି।
କଣ କହିଲ।
ହେଲେ କଲ କରିନି ଆଜି ଆଉ।
ହଁ ମତେ କଣ ଜାଣିଚ କହିଲ।
ନା ଜାଣିନି। ବୋଲେ ନାଇଁ ମୁଁ କହିଲି ସେ ଆନ୍ଦପୁର ମୁଁ ଜାଣିଛି।
ଓ ହୋ ହୋ।
ହୁଁ।
ଆନନ୍ଦପ କେବେ ଆସିଚ କେବେ?
ହଁ।
ଉଁ ହୁଁ ତମେ କଣ ହଷ୍ଟେଲ ରେ ପଢୁଚ?
ହଁ ହଷ୍ଟେଲରେ ରହୁଛି।
କୋଉଥିରେ ପଡୁଛ?
ମୁଁ ବ୍ୟାଙ୍କିଙ୍ଗ କୋଚିଂ ନଉଚି ଭୁବନେଶ୍ୱର ରେ।
ଓହୋ।
ନ ମନା।
କି ସିଏମ ନା କଣ।
ଆଜ୍ଞା।
ମାନେ କଣ ଯୋଉ ବ୍ୟାଙ୍କିଙ୍ଗ ର କଣ କୋଉ କୋସ ଟା।
ସିଏମ୍ ସିଏମ୍। ହୁଁ।
ଆଉ ଆଜି କଣ ଖାଇଚ?
ଆଜି ଆମର ଖାଇବା ଆସିଲାଣି ଖାଇବୁ ଆଉ ଖାଇନୁ।
ଉଁ ହୁଁ।
ହୁଁ।
ଆଉ ତମ ଦେହ କେମିତି ଅଛି?
କଣ?
ମୋର ଏବେ ପ୍ଲସ୍ ଥ୍ରୀ ସର୍ଟସ ସରିଲା।
ତ ଏବେ କଣ କରିବ?
ଏବେ ଆଉ ଦେଖିଆ ଆଉ ବିଡି କରିବା ନହଲେ ସଂକ୍ରିଟ ବ୍ରିଡ ନହେଲେ ପିଜି ଏଇୟା ଆଉ।
ଆଉ ଘରକୁ କେବେ ଆସିବ ଛୁଟିରେ?
ହାଲୋ।
ହଁ କୁଅ?
ମାନେ ବ୍ୟସ୍ତ ଅଛ ବୋଧେ ମାନେ ବ୍ୟସ୍ତ ଅଛ ବୋଧେ?
ଶୁଣୁଛି ମାନେ ଶୁଭା ହେଲାଣି ତ, ସେଥିପାଇଁ ପଚାରିଲି ଆଚ୍ଛା।
ଓହୋ ହୋ। ଆଉ, ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାବା, ମମି, ଭାଇ, ମୁଁ।
ଉଁ ହୁଁ।
ଆଉ ରୋଷେଇ ଶିଖିଛ ନା?
ନା। ହଁ ସେମତି ପେସିିକ୍ ଜାଣିଛି। ଚାହା ଫାହା ଜାଣିଛି।
ଅହ, କେବେ କରିକି ଦେଇଛ ନା?
ହଁ।
ମାନେ ତମ ହବି କଣ ମାନେ ସବୁଠୁ ଭଲ କଣ?
ପେନ୍ ଉଁ ହୁଁ।
କଁ କଇଲ?
ପେଣ୍ଟିଙ୍ଗ୍।
ପେଣ୍ଟିଙ୍ଗ୍ ମୂର୍ଜ ଫୁର୍ଜ ଝୋଟି ଫୋଟି
ହଁ ହଁ।
ଆଚ୍ଛା ଆଚ୍ଛା। ଆଉ?
ଆଉ? ଖାଇବ କେତେବେଳେ?
ଖାଇଛି ଆଉ ଟିକେ ପରେ ଖାଇବି ଆଉ।
ଆଚ୍ଛା।
ହୁଁ। ଆଉ ତମେ ପ୍ଲସ୍ ମାନେ ତମେ ପ୍ଲସ ଟୁ କୋଉଠି କରିଥିଲ? ଯାଜପୁର ରେ?
ନାଇଁ ନାଇଁ, କଟକ୍ ସବତିରେ।
ଅ ଆଚ୍ଛା। ତମେ ସାନ?
ହଁ।
ହୁଁ ହୁଁ।
ଘରେ ତ ସାନମାନେ ସମସ୍ତେ ଗେହ୍ଲି ହେଇଥିବେ ଆଉ।
ଆଉ ତମେ କେତେଟା କଲ୍ କମ୍ପ୍ଲିଟ୍ କଲଣି?
ଆଟ୍ଟା ପାଞ୍ଚଟା। ପାଞ୍ଚଟା ପାଞ୍ଚଟା।
ସମଦାୟୀ।
ହଁ।
ହୁଁ ହୁଁ ତମ ପେମେଣ୍ଟ କେତେ ଆଇଲାଣି?
ତମର?
ମୋର ସେଇ, ମୁଁ ସାତଟା ଭଳିଆ ହୁଁ କମ୍ପ୍ଲିଟ କରିଛି।
ଆଚ୍ଛା। ଆସିଲାଣି ମାନେ ପେମେଣ୍ଟ ଆସିଲାଣି?
ନା ପେମେଣ୍ଟ ଆସିନି।
ଆସିବ। ହ
ମୋର ତ ଦେଖଉଥିଲା ଦୁଇ, ଥ୍ରୀ ହଣ୍ଡ୍ରେଡ ପାଖାପାଖି ଦେଖଉ
ମାନେ କଲ୍।
ନା ନା ପେମେଣ୍ଟ।
ଦେଖଉନି ମୁଁ ବି ଜାଣି ନାହିଁ।
ସେଇ ଯୋଉ ଆପରେ ଯାଇଁକି, ଯୋଉଠି ପେମେଣ୍ଟ ଲେଖା ହେଇଛି।
ହୁଁ।
ସେଇଟାକୁ ମାରିଲେ ତମର ଶୋ କରିବ, ତମେ ୟୁପିଆଇ କନେକ୍ଟ କରିନ କି?
ନାଇଁ।
ଓ ହୋ। ତମେ ଏବେ କନେକ୍ଟ କରିଦବ ତମର ଫୋନ ପେ ଅଛି ତ? ତାହେଲେ ତମେ ୟୁ ଯାଇକି ୟୁପିଆଇ କନେକ୍ଟ ମାରିଦେଇକି, ସେଠି କରିଦେଲେ ହେଇଯିବ।
ଆଚ୍ଛା।
ହଁ।
ଆଉ
ଆଉ
ଆଉ-ଉ-ଉ ଖ ହଁ ଘରେ ସବୁ କିଏ କିଏ ଅଛନ୍ତି?
ଉଁ ଘରେ ବାପା ମାଆ ଆଉ-ଉ-ଉ ଗୋଟେ ଛୋଟ ଭଉ ଭଉଣୀଟେ‌ ଅଛି।
ଆଚ୍ଛା।
ହୁଁ।
ଆଉ କଣ?
ଆଉ ଏବେ ଜେଜେମାଙ୍କର ଡେଥ୍ ହେଇଗଲା ରଜ ଟାଇମ ରେ।
ଉୁଁ ହୁଁ।
ଓ ହୋ।
ଡ଼
ହଁ ଆଉ ରଜରେ କୁଆଡେ ଯାଇଥିଲ ବୁଲିଆ ପାଇଁ କଁ କହିଲା?
ମୁଁ ଏବେ ରିକ୍ସା ନେଇଛି।
ହଁ। ମାନେ ମୋ ଜେଜେମାଙ୍କର ତ କେବେ
ଓ ଆଚ୍ଛା ଆଚ୍ଛା।
ଅ ହ।
କଁ କହିଲୁ?
ମୁଁ କହିଲି ରଜରେ କୁଆଡେ ଯାଇଥିଲ ବୁଲିବା ପାଇଁ?
ରଜରେ କୁଆଡେ ଯାଇନି ଘରେ ହିଁ ଥିଲି।
କାଇଁ ରଜ ଭଲ ଲାଗେନି ଖି?
ହଁ। ଭଲ ଲାଗେ ହେଲେ ଘରେଥିଲି ଆଉ। ହାଉ ତମେ ହଁ।
ଆଁ ହା। ଆଉ ଆଉ କଁ କୁହ। ମାନେ ହଷ୍ଟେଲରେ କଁ ଖାଇବା ପାଇଁ ଦିଅନ୍ତି?
କଁ କହିଲ?
ମାନେ ହଷ୍ଟେଲରେ ଚିକେନ ଦିଅନ୍ତିନା ଆମେଯୋଉସାରେ ଆମ ନନଭେଜ ଦିଅନ୍ତି ନା ଭେଜ୍‌? ମାନେ ଯିଏ ଖାଇବ।
ଯିଏ ସେ ନ ନନଭେଜ ଆଉ ଭେଜ ପକେଇଆକୁ କହିବ ତମ୍ ଯୋଉଟା ପକେଇଥିବ ସେଇଟା ଖାଇବ।
ତମର କୋଉଡା ପସନ୍ଦ ଯେ?
ନନ୍‌ଭେଜ୍।
ଆଚ୍ଛା।
ହୋ।
ଆଉ।
ହ। ତମୁ କଷ୍ଟ କଁ ହଉ ରୁହ।
କଁ କହିଲ?
ପ୍ଲସ ଟୁ କୋଉ କଲେଜର?
ଅ ମୋର ପ୍ଲସ ଟୁ ହେଲା ଆନ୍ଦପୁର କଲେଜ।
ଆଚ୍ଛା।
ତମେ ଓଡିଶାରେ କୋଉ କୋଉ ଜାଗା ଯଇଛ ସବୁ ବୁଲିବା ପାଇଁ ମାନେ କୋଉ କୋଉ ଜାଗା ସବୁ ଯାଇଛ ବୁଲିବା ପାଇଁ?
ସେମତି ତ ବେଶୀ କୁଆଡ଼େ ଯାଇ ନାହିଁ।
ହୁଁ ହୁଁ। ଘଟଗାଁ ଯାଇଚ?
ହଁ ହଁ। ହଉ ତାହେଲେ ମୁଁ ରଖୁଚି ଆଉ।
ହଉ ତାହେଲେ